ହ୍ୟାଲୋ? ହ୍ୟାଲୋ। ହ୍ୟାଲୋ? ହ୍ୟାଲୋ, ଆପଣଙ୍କୁ ମୋ କଥାଟି ଶୁଭା ଯାଉଛି? ହ୍ୟାଲୋ?
ହୁଁ-ଉଁ-ଉଁ-ଉଁ ଅଛନ୍ତି?
ହଁ, ଆଜ୍ଞା ଜୟ ଜଗନ୍ନାଥ।
ହ୍ୟାଲୋ।
ହ୍ୟାଲୋ, ଆପଣଙ୍କୁ ମୋ ଯୋ କଥାଟି ସ୍ପଷ୍ଟ ଭାବରେ ଶୁଭାଯାଉଛି? ଆଜ୍ଞା।
ହ୍ୟାଲୋ।
ହଁ। ହଁ, ଯୋଉ ଆପଣ ଖାଇଛନ୍ତି? ହ୍ୟାଲୋ? ହ
ହ୍ୟାଲୋ?
ଆପଣଙ୍କୁ ମୋ କଥାଟି ସ୍ପଷ୍ଟ ଭାବରେ ଶୁଭା ଯାଉଛି?
ହଁ ନାନୀ ସ୍ପଷ୍ଟ ଭାବରେ ଶୁଭା ଯାଉଛି।
ଆପଣ କଣ କରିଛନ୍ତି?
ହଁ ନାନୀ ଏ ବସି ବସିଛି ନାନୀ, ଆପଣ କଣ କରୁଛ
ଆପଣ କଣ ପୁରୀ ଆଡୁ?
ହଁ ନାନୀ।
ଆଚ୍ଛା ସେଥିପାଇଁ ନାନୀ କହୁଛନ୍ତି ଆଉ, ମୁଁ କହିଲି ଆଉ କାହିଁକି ନାନୀ କହୁଛନ୍ତି?
ହଁ ନାନୀ ଆପଣ କଣ କରୁଛନ୍ତି ହୋ?
ମୁଁ ଏଇ ଖାଇକି ଆସିଲି।
ଆପଣ ନାନୀ ଅଧିକ ଖାଇ ଦେଇଛନ୍ତି ବୋଧେ?
ଅଧିକ ଖାଇ ଦେଇଛି ଆମର ଭୋଜି ଥିଲା ଆଜି ସେଥିପାଇଁ ମୁଁ ଆଜି ବହୁତ ଖାଇ ଦେଇଛି।
ହଁ ନାନୀ।
ଆପଣ, ଆପଣ ଖାଇଚନ୍ତି?
ହଁ ନାନୀ, ଖାଇବା ସରିଛି।
କଣ ଖାଇଛନ୍ତି?
ଏଇ ଆମର ଶୁଖିଲା ରୁଟିକୁ ସନ୍ତୁଳା ଖାଇଛି।
ଶୁଖିଲା ରୁଟିକୁ ସନ୍ତୁଳା। ଆଚ୍ଛା ରୁଟି କଣ ଗରମ କରିନଥିଲେ କି ଗରମ ନଥିଲା କି ଶୁ ଗରମ ଗରମ ରୁଟି ଦେହ ପାଇଁ ବହୁତ ଭଲ ଆପଣ ଗରମ ରୁ ଟି ଖାଇବେ ନା।
ଅ ରୁଟିଟା ଶୁଣନ୍ତୁ ରୁଟିଟା ହେଲା କଣ ପାଣି କି ସେଟା ଶୁଖିଲା ନା। ସେଥିପାଇଁ ଶୁଖିଲା ରୁଟି କହୁଛି ହଁ ନାନୀ।
ଆଚ୍ଛା। ଆପଣଙ୍କୁ କୋଉ ଜାଗା ଭଲ ଲାଗେ ଭ୍ରମଣ ପାଇଁ?
ଆମର ପୁରୀ ତୀର୍ଥସ୍ଥାନ।
ଆଚ୍ଛା ପୁରୀ ଆପଣଙ୍କୁ ଭଲ ଲାଗେ, ପୁରୀଙ୍କ ପୁରୀ ଆପଣ ଆସିଛନ୍ତି?
ଆମ ପୁରୀ ଗୋ ନାନୀ ଆମ ଘର ପୁରୀ।
ଆଚ୍ଛା ଆପଣଙ୍କ ଘର ପୁରୀ ସେଥିପାଇଁ ଆପଣ ଭଲରେ ଯାହା ହଉ କୋଉ ଭାଗ୍ୟରେ କୋଉ ଜନ୍ମରେ ଆପଣ ପୁଣ୍ୟ କରିଥିଲେ ସେଥିପାଇଁ ଆପଣ ପୁରୀ ପୁରୀରେ ଜନ୍ମ ଗ୍ରହଣ
ହଁ ନାନୀ ଆପଣ ବି ଆମ ଆଡେ ଆସନ୍ତୁ ନାନୀ ଓ
ମୁଁ ବି ପୁରୀ ଯାଇଛି ପୁରୀର ବହୁତ ଜାଗା ବୁଲିଛି ଆପଣ ଜାଣିଚନ୍ତି ପୁରୀରେ ଜଗନ୍ନାଥଙ୍କର ଯୋଉ ସ୍ନାନ ପୂର୍ଣ୍ଣିମା ପରେ ଗୋଟେ ବେଶ ହୁଏ ସେ ବେଶକୁ କଣ କୁହାଯାଏ?
ଆଁ-ଆଁ ନାଇଁ ଗୋ ନାନୀ ମନେ ପଡୁନି। ହଁ ଗଣେଶ ଗଣେ ଗଣେଶ ଗଣେଶ ଗ ଗଜାନନ ବେଶ୍ ଶ।
କି ନା ମହାରାଷ୍ଟ୍ରରେ ଗଜାନନଙ୍କୁ ପୂଜା କରେ। ସେ ଗୋଟେ ତାଙ୍କର ଭକ୍ତ ଆସିଥିଲେ ଗଜାନନ ବେଶରେ ତାଙ୍କୁ ଓ ସେ କଣ ସେଠି ଗଣେଶ ଯେହେତୁ ପୂଜା କରା
ମନେ ଅଛି।
ଆଜ୍ଞା, ଆପଣ ତାହେଲେ ଜାଣିଛନ୍ତି ଏବେ?
ହଁ ଗୋ ନାନୀ ମନେ ଅଛି।
ଆପଣ ଉଁ-ଉଁ-ଉଁ ଆଉ କୁଆଡେ ଯିବା ପାଇଁ ଭଲ ଲାଗେ ଆପଣଙ୍କୁ?
ମତେ ତ ଜଗାର ସ୍ଥାନ ହିଁ ଭଲ ଲାଗେ ଆଉ କୋଉଠି ଭଲ ଲାଗେନି ହୋ ନାନୀ।
ଆଚ୍ଛା, ଆପଣଙ୍କୁ ଆଉ କଣ କଣ କରିବାକୁ ଭଲ ଲାଗେ?
ମୁଁ ଏମିତି କଥା ହେବା ପାଇଁ ଭଲ ଲାଗେ, ଗୋ ନାନୀ।
ଆଚ୍ଛା, ଆପଣଙ୍କୁ ଗଛ ଲଗେଇବାକୁ ଭଲ ଲାଗେ?
ଗଛ ଲଗେଇବାକୁ ଭଲ ଲାଗେ, କଥା ହେବାକୁ ଭଲ ଲାଗେ। କେ ପାଠ ପଢିବାକୁ ଭଲ ଲାଗେ ଗୋ ନାନୀ।
ସବୁ ଉଦ୍ଭିଦ ଅଛି ଆପଣଙ୍କ ମାନେ ଆପଣ ଯୋଉ ରହୁଛନ୍ତି ତାର ଚତୁଃପାର୍ଶ୍ ରେ କଣ କଣ ରହିଛି ସେ ପରିବେଶରେ ଆପଣଙ୍କର?
ଅ ଉଁ ଦେଖନ୍ତୁ ମୁଁ, ମୁଁ ଯୋଉଥି ଅଛି ଆମ ଘରେ ଆମ ଘରେ ସବୁ ଭିନ୍ନ ଭିନ୍ନ ଗଛ ଲଗା ଯାଇଛି। କିତୁ ବିଭିନ୍ନ ପ୍ରକାର ଗ ଛ କିନ୍ତୁ ଗଛର ନାଁଆ ମନେ ନାହିଁ, ଆଗୋ ନାନୀ।
ତଥା ବି କୋଉ ଗଛ ଲାଗିଛି ଆପଣ ଜାଣିଛନ୍ତି ସେମିତି କି କିଛି ବି?
ଘି କୁଆଁରୀ ଗଛ।
କୁଆରୀ ର ଗଛର ତ ବହୁତ କିଛି ଔଷଧୀୟ ଗୁ ଗୁଣ ଅଛି ଆପଣ ଜାଣିଛନ୍ତି କି? କୁଆଁରୀ ଗଛର ଔଷଧୀୟ ଗୁଣ କଣ କଣ?
ଘିକୁଆଁରୀ ର ଗଛ ନାଇଁ ଗୋ ନାନି ଜାଣିନି।
ଘିକୁଆଁରି ଗଛ ଯେତେବେଳେ କାହାର ଡାଇବେଟି ମାନେ ସୁଗାର ଯଉ କୁହାଯାଉଚି ଏଁ ମଧୁମେୟ ରୋଗ ଯଦି ଆପଣ ମଧୁ ମଧୁମେୟ ରୋଗ ଥାଏ ତାହେଲେ ଘି କୁଆରି ଗଛର ସେ ଯୋଉ କ୍ରିମ ଟା ଯୋଉ ଆମ ର କୁହାଯାଉଛି ଘି କୁଆରି ଯୋଉଟାକୁ ତାକୁ ଘି କୁଆରୀ ଟାକୁ ଖାଇଲେ ଆପଣ ତାର ମାନେ ଯୋଉ ମଧୁମେୟ ରୋଗକୁ କମେଇଥାଏ, ରକ୍ତଚାପ ରୋଗ ବି କମେଇଥାଏ। ଏବଂ ପେଟ ଥଣ୍ଡା ରଖିଥାଏ ମୁଣ୍ଡ ବି ଥଣ୍ଡା ରଖେ ମୁଣ୍ଡରେ ବି ଲଗେଇଲେ। କେଶ ବଢିଥାଏ କଳା ହୋଇଥାଏ ଘନୀଭୂତ ହେଇଥାଏ ଆମର କେଶ। ସେଥିପାଇଁ ମୁଣ୍ଡରେ ବି ଲଗାଯାଏ। ଆଉ ଯଦି ମୁହଁରେ ବ୍ରଣ ବି ହୋଇଥାଏ ତାହେଲେ ହଳଦୀ ସହିତ ଆଲ ମାନେ ସେ ଘିକୁଆଁରିକି ଲଗେଇଲେ ବ୍ରଣ କମିଯାଏ ଏବଂ ତ୍ୱଚା ଉଜ୍ଜ୍ୱଳ ଦେଖାଯାଏ।
ତାହେଲେ ଘିକୁଆଁରୀ ଗଛ ଏତେ ଅ ଭଲ କରାଏ ସବୁ ସବୁ ଏତେ ସବୁ ତ ଆମେ ଲଗେଇକି ରଖିଛୁ।
ବି ଗଛର ବହୁତ କିଛି ଔଷଧୀୟ ଅଛି। ଘିକୁଆଁରୀ ଗଛ ବହୁତ ଭଲ। ଆଉ କଣ ଗଛ ଅଛି ଆପଣଙ୍କର?
କଣ କିଛି ଅ
ନାଇଁ ମୁଁ ଏମିତି ଜାଣିଛି ଦେଖନ୍ତୁ ଯଦି ଆମେ ସପ୍ତାହରେ ଥରେ ହଳଦୀ ହଳଦୀ ଏବଂ ଲିମ୍ବକୁ ଆମେ ଯଦି କିଛି ଖାଆନ୍ତି ତାହେଲେ ସବୁ ସ ପ୍ତାହରେ ଥରେ ଯଦି ଖାଇବେ ତାହେଲେ ଆମକୁ ଯୋଉ କର୍କଟ ରୋଗ ହୋଇନଥାଏ।
ଆଛା ତ ହଳଦୀ ମାନେ କଣ କ କଞ୍ଚା ହଳଦୀ।
କଞ୍ଚା ହଳଦୀ ଖାଇପାରିବେ ଯଦି କଞ୍ଚା ହଳଦୀ କଞ୍ଚା ହଳଦୀ ଖାଇଲେ ତ ବହୁତ ଭଲ ଯଦି କଞ୍ଚା ହଳଦୀ ନ ପାଉଛନ୍ତି ତାହେଲେ ଗୁଣ୍ଡ ହଳଦୀ ଖାଇବେ ଯଦି ବାହାର ଜାଗାରେ ଅ ଛନ୍ତି କଞ୍ଚା ହଳଦୀ ଯଦି ନ ମିିଳିଯାଉଛି ଗୁଣ୍ଡ ହଳଦୀ ନିମ୍ବ ପତ୍ର।
ଆପଣ କେବେ ଖାଇଛନ୍ତି? ଆପଣ କେବେ ଖାଇଛନ୍ତି ଆଜ୍ଞା?
ମତେ ଜଣେ ଦିଦି କହିଥିଲେ ବୋଲି ମୁଁ ସେଥିପାଇଁ ଆପଣଙ୍କୁ
ହଁ ଗୋ ନାନୀ ଭଲ କଥା କହିଛନ୍ତି ତାହେଲେ ଆମେ ସବୁଦିନ ସେବନ କରିବା ସବୁଦିନ ସେବନ କଲେ ହବ। ନା ଆମର
କଲେ ଆହୁରି ଭଲ ଯଦି ସବୁଦିନ ନ କରିପାରୁଛନ୍ତି ତା ହେଲେ ସପ୍ତାହରେ ଥରେ ଏକଯଦି ଆପଣ କରିବେ। ତାହେଲେ ସେ ବହୁତ ଭଲ ହେଇଥାଏ ଆପଣ
ହଗୋ ନାନି ତାହେଲେ ଆମେ ସବୁଦିନ କରିବା ଦେଖିକି ଆଣିକି।
ହୁଁ
ଆଉ ଫାଷ୍ଟ ତ ଘିକୁଆଁରୀ ଗଛର ହିଁ ଉପକାର ହିଁ କରିବା।
ଆଉ କଣ ଗଛ ଅଛି ଆପଣଙ୍କର?
ଫୁଲ ଗଛ ଅଛି ଆମର ଛୋଟ ଛୋଟ ଟଗର ଛୋଟ ଛୋଟ ଟଗା ଫୁଲ ଗଛ ଆଉ ଆମର ଅ ମନ୍ଦାର ଗଛ ବି ଲଗେଇଛନ୍ତି।
ମନ୍ଦାର ଗଛ ଜାଣିଛନ୍ତି ମନ୍ଦାର ଗଛ ଯଦି ଝାଡ଼ା ହୁଏ ତାହେଲେ ମନ୍ଦାର ପତ୍ରର ରସକୁ ପିଇଲେ ଝାଡା ଭଲ ହେଇଯାଏ ବୋଲି ପେଟ ଥଣ୍ଡା ରଖିଥାଏ। ଏବଂ ମନ୍ଦାର ପତ୍ରକୁ ବି କେଶରେ ଲଗ ପେଇଲେ କେଶ ଆପଣ ଆଜ୍ଞା ହୁଁ। ଘନୀଭୂତ ହୁଏ ଏବଂ ଖସରି ଥାଏ ମଧ୍ୟ। ବହୁତ ମାନେ ଯୋଉ ସ୍ପା କରୁଛନ୍ତି ସିଏ ବି ଆଉ କରିବାକୁ ପଡେନି ବହୁତ ଭଲ।
ହଁ ଗୋ ନାନୀ ଆପଣଙ୍କୁ ତ ବହୁତ ଜଣା ଅଛି ଗୋ ନାନୀ
ଆଉ କଣ ନା? ଆପଣ ଜାଣିଛନ୍ତି ଆଉ କଣ ଆଉ କଣ କଣ ଗଛ ଅଛି ଆପଣଙ୍କର?
ଆଉ ତ କଣ ଏଇ ତ ଗଛ ଅଛି ଆଉ। କଣ ଗଛ ଅଛି ଆଜ୍ଞା ଗୋ ନାନି।
ତୁଳସୀ ଗଛ ତୁଳସୀ ଗଛ ଥଣ୍ଡା ହେଲେ ମଧ୍ୟ ମହୁ ସହିତ ତୁଳସୀ ଗ ମାନେ ତୁଳସୀ ରସକୁ ପିଅନ୍ତି ମହୁ ସହିତ ତୁଳସୀ ରସ ପିଅନ୍ତି ଆଉ ଯାହାର ବି ଶ୍ୱାସ ଥିବ ଯଦି ତୁଳସୀ ଗଛ ହୁଁ ହଁ, ଖାଲି ପେଟରେ ଖାଆନ୍ତି ସେଟାକୁ ଯଦି ଶ୍ଵାସ ଥାଏ ତାହେଲେ ତୁଳସୀ ଗଛର ଅଧିକ ଲଗାନ୍ତି ସେ ପରିମାଣରେ। ସେ ଅଧିକ ଯୋଉ ଲଗେଇବେ ସେଇ ଜାଗାରେ ହିଁ ମାନେ ଯେତେବେଳେ ଦୁଇ ପହରର ଖରା ଆସି ଗଡି ଯାଉଥିବ ସେ ଟାଇମରେ ମାନେ ସେ ସମୟରେ ଯାଇକି କିଛି ସମୟ ଯଦି ଶ୍ୱାସ ଲୋଗ ବି ବସିବେ ତାହେଲେ ସେ ଯୋଉ ଅମ୍ଳଜାନ ଆମକୁ ଆସିଥାଏ ତା ଦ୍ଵାରା ଶ୍ଵାସ ରୋଗ ବି ଆମର କମି ଯାଇଥାଏ।
ଯା ହଉ ଯା ହଉ ବହୁତ ବହୁତ ଧନ୍ୟବାଦ ଗୋ ନାନି। ଆପଣ ତ ବହୁତ ଭଲ ଜାଣିଛନ୍ତି। ଆମେ ତାହେଲେ ସବୁଦିନ ଆପଣଙ୍କ ସହ ତ କଥା ହବା ଗୋ ନାନି।
କଣ କହୁଛନ୍ତି?
ହଁ ନିହାତି ନିହାତି କାହିଁକି ନୁହେଁ ଏ କଥାବାର୍ତ୍ତା ମାଧ୍ୟମରେ ଆମେ ଯାହା ଶିଖିବାକୁ ପାଉଛେ ଆମେ ଯେମିତି କଥାବାର୍ତ୍ତାରେ ଆମର ବନ୍ଧୁ କି ଗୋଟେ ନିବିଡ ସମ୍ପର୍କ ଗଢି ଉଠୁ ସିଏ କଥାବାର୍ତ୍ତାକୁ ଆମେ ବହୁତ ବହୁତ ବହୁତ ଧନ୍ୟବାଦ ଜଣେଇବା। ଏ କଥାବାର୍ତ୍ତାର ଆପ୍ ଟି ବହୁତ ସବୁବେଳେ
ହଁ ହଁ ଯାହା ହଉ ମଣିଷର କିଛି ବି ଆଜ୍ଞା ଗୋ ନାନି ଯାହା ହଉ ମଣିଷର କିଛି ବି ଆମେ କଥାରୁ କିଛି ବି ଟିକେ ଗ୍ରହଣ କରୁଛନ୍ତି ଜାଣି ପାରୁଛନ୍ତି କିଛି ବି
କଥା ବି ଗ୍ରହଣ କରୁଛି ଭ୍ରମଣ ଜାଗା ବି ଆମେ କି ଜାଣି ପାରୁଛେ କିଛି ଔଷଧୀୟ ଗୁଣ ବି ଆମେ ଜାଣିପାରିଲେ ଉଦ୍ଭିଦ ବିଷୟରେ ଆପଣଙ୍କର ପାନ ଗଛ ଅଛି?
ପାନ ଗଛ।
ଆଜ୍ଞା।
ପାନ ଗଛ ନାଇଁ ଗୋ ନାନି।
ପାନ ଗଛ ଜାଣିଛନ୍ତି ପାନ ଗଛର ଔଷଧ ମୂଲ୍ୟ ହଉଛି ଯଦି କାହାର ମାନେ ଝାଡା ନ ହଉ ଥାଇପାରେ ତାହେଲେ ତା ଯୋଉ ପାନ ଡେମ୍ପିକି ତା ଯୋଉ ଡିମ୍ଫ ଯୋଉ ଥାଏ ତା ଡିମ୍ଫକୁ ବି ବାଟିକି ସେ ରସ ପିଇଲେ ତାହେଲେ ସେ ଡେମ୍ପର ମାନେ ଔଷଧୀୟ ଫୁଲରେ ସେ ଝାଡ଼ା ବି ହୋଇଥାଏ ଏବଂ ଉ ହଁ ତା ରସ ପିଇବାକୁ ପଡିବ ଆଉ ପାନ ବି ଖାଇଲେ। ଉ ଆମର ହଜମ ଶକ୍ତି ଅଧିକ କରିଥାଏ। ଯୋଉମାନଙ୍କର ହଜମ ହଉନଥାଏ ଝାଡ଼ା ନ ହୁଏ ସେମାନଙ୍କୁ ସାହାଯ୍ୟ କରିଥାଏ।
ଯାହାହଉ ହଁ ମତେ ବି ଶୁଭରାତ୍ରି ମତେ ନିଦ ବହୁତ ଜୋରରେ ଲାଗିଲାଣି ଆଜ୍ଞା।
ଠିକ ଅଛି ଆପଣ ଠିକ ଅଛି ଆପଣ ରେଷ୍ଟ ନିଅନ୍ତୁ ଏମିତି ସବୁବେଳେ ଆମ ସହିତ ଜଡିତ ହେଇକି ରହିଥାନ୍ତୁ। ଆମ ସମ୍ପର୍କ ଏମିତି ସବୁବେଳେ ଥାଉ କଥାବାର୍ତ୍ତା ମାଧ୍ୟମରେ ଆଉ କିଛି ଶିଖିବାକୁ ମଧ୍ୟ ଆପଣ ପାଇଲେ ଆପଣ ବି ମତେ କିଛି ଶିଖିବାକୁ ଶିକ୍ଷାଦାନ କଲେ। ତ ମତେ ବହୁତ ଭଲ ଲାଗିଲା ଆପଣ ଏମିତି ସବୁବେଳେ ଖୁସିରେ ରହୁଥାନ୍ତୁ। ଆଜ୍ଞା ଆପଣ ଏବେ ସୟନ କରନ୍ତୁ ମୁଁ ବି ଯାଉଛି କିଛି ସମୟ ପାଇଁ ବିଶ୍ରାମ କରିବି। ଆଜ୍ଞା ରହିଲି ଆଜ୍ଞା ଜୟ ଜଗନ୍ନାଥ ଶୁଭରାତ୍ରି।